କଥା ଶୁବୁଚି ଆଣକୁ ଆଇ
ହଁ ହଁ ତୁମ କଥା ମତେ ଶୁବୁଚି। ହୁଁ ଜୟ ଜଗନ୍ନାଥ। ନମସ୍କାର କୁହନ୍ତୁ।
ନ୍ତୁ। ଆଜ୍ଞା।
କୁହନ୍ତୁ ଭାଇ ଭାଇ କୁହନ୍ତୁ। ହଁ ଭାଇ କୁହନ୍ତୁ।
ସବୁ ଚାଲିଚି ତ ଟିକେ କହିବେ କି? ଆଉ କଣ କଣ ଫସଲ ଆପଣଙ୍କ ଜମିରେ ହୁଏ?
ଆମର ଆମର ବର୍ତ୍ତମାନ ଜମ ଜମି ଏଇନା ଫସଲ ଚାଲିଚି। ଆମର ବର୍ତ୍ତମାନ ଏନା ଚାଲ୍ ସେ ଜହ୍ନି ଲଗା ଚାଲିଛି। ଭେଣ୍ଡି ଭେଣ୍ଡି ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, କଲରା, ପୋଟଳ ଏଇ ସବୁ ଆମ ନଈପାଳ ରେ ଅବିକା ଚାଲିଚି।
ଆଜ୍ଞା।
ହାଲୋ। ଶୁଭୁଚି ଆପଣଙ୍କୁ?
କଣ ଶୁଭୁନି କୁହନ୍ତୁ।
ଶୁବୁଚି? ହଁ। ମୁଁ ଅଲେ ଆମର ନଈ ପାଳେ ବର୍ତ୍ତମାନ ଚାଲିଚି ଜହ୍ନି, ଭେଣ୍ଡି କାକୁଡି, ପୋଟଳ ଏଇ ସବୁ ଏଇନା ଫସଲ ଚାଲିଚି। ଆଉ ତମ ସିଆଡେ କଣ ଚାଲିଚି? ହାଲୋ।
ଶୁବିଲା?
ହଁ ମୁଁ କହିଲି ତମ ସିଆଡେ କଣ ଚାଲିଚି ଭାଇ?
ଆପ୍ ରେ ଶୁଭୁ ନାହିଁ ଠିକ୍ ହଁ କୁହନ୍ତୁ କୁହନ୍ତୁ।
ହଁ କୁହନ୍ତୁ। ମୁଁ କହିଲି ଆମ ନଈ ପାଳରେ ଜହ୍ନି, ଭେଣ୍ଡି, କାକୁଡି ପୋଟଳ ଏ ସବୁ ସବୁ ଚାଲିଚି ଅବିକା।
ଆଜ୍ଞା।
ତମ ସାଡେ କଣ ଏଇନା ଚାଲିଚି ପନିପରିବା?
ଆଜ୍ଞା ଆମର ପନିପରିବା ବର୍ତ୍ତମାନ ଲୋକମାନେ ବାରି ଘରରେ ସବୁ ଜହ୍ନି କାକୁଡି, କଖାରୁ କଲରା ଏସବୁ ଇତ୍ୟାଦି ପାଣି କଖାରୁ ଏ ସବୁ ଗଛ ଲଗେଇଥାନ୍ତି। ସେଇ ଗଛଟି ସବୁ ବଢିବା ପାଇଁ ଏବେ ରଞ୍ଜା ତିଆରି କରିଥାନ୍ତି ସେଇ ଯୋଉ ରଞ୍ଜାଟି ଆମର ବାଉଁଶର ଅଗ୍ରାଗରୁ ନେଇକି ତାକୁ ପୋତିକି ତା ଦେହରେ ଅ ର ର ରଞ୍ଜା ତିଆରି କରିଥାନ୍ତି ସେଇ ରଞ୍ଜାରେ ଏଇ କାଖୁଡି, ଜହ୍ନି, କଲରା ସବୁ ମାଡିଥାଏ ମାଡିକି ବର୍ତ୍ତମାନ ସବୁ ଫୁଲ ଆସୁଚି ଫୁଲ ଆସିବା ସହିତ କଷି ଫଳ ବି ହେଇଚି ସେଇ କଷି ଫଳଟି ବଡ ହେଲେ ତାକୁ ବଡ ହେଇଥାଏ ଫଳ ଭଲ ହୋଇଥାଏ ତାଙ୍କୁ ଆଣିକି ଲୋକମାନେ ବାରିଘରରୁ ଆଣିକି ତରକାରୀ କରି ଲୋକମାନେ ସବୁ ଖାଇଥାନ୍ତି। ଏବଂ ପରିବାର ପରିପୋଷଣ କରିଥାନ୍ତି କିନ୍ତୁ ଏବର୍ଷ ବର୍ଷା ନ ହୋଇଥିବାରୁ ଲୋକଙ୍କ ଗଛଗୁଡିକ ସବୁ ମରି ମରି ମରିବାକୁ ବସିଲାଣି ତେଣୁ ସେ ଗଛ ପାଣିକି ଦଉ ଲୋକମାନେ ସବୁ ପାଣି ମଡେଇକି ପାଣି ଦଉଛନ୍ତି କିନ୍ତୁ ପାଣିର ସମସ୍ୟା ଏବେ ବହୁତ ଘୋର ଦେଖା ଯାଉଚି। ତେଣୁ ଲୋକମାନେ ସବୁ ମୁଣ୍ଡରେ ହାତ ଦେଇ ବସିଚନ୍ତି।
ଆଚ୍ଛା ତମର ଆସ ସେ ଯୋଉ କଲରା, ଭେଣ୍ଡି ଯୋଉ କରୁଚ ପୋଟଳ ସବୁ ଏସବୁ ଆଦି ସ ଜିନିଷ କରୁଚ ତ ତାକୁ ତମେ ହାଟେରେ ବି କ୍ରି କରିଆକୁ ନଉଚ ନା ବେପାରୀ କି ତମେ କହିଚ ତମ ଘରୁ ଆସି ବେପାରୀ ନଉଚନ୍ତି ନା
ନିଶ୍ଚିନ୍ତ ନିଶ୍ଚିନ୍ତ ଆ ଆମର ସେଇ ସବୁ ଆଜ୍ଞା ନିଶ୍ଚିନ୍ତ ଆମର ସବୁ ସେଇ ପରିବାକୁ ସବୁ ଲୋକମାନେ ତାଙ୍କର ସାଇକଲରେ ବୋହିକି ନେଇକି ଯାଉଛନ୍ତି ହାଟୁକୁ ହାଟରେ ନେଇକି ସେଠି ହାଟରେ ବସିଛନ୍ତି ହାଟେରେ ବସିକି ଲୋକମାନଙ୍କୁ ସବୁ ବିକ୍ରି କରୁଛନ୍ତି। ଏ ଯେମିତି କିି କାକୁଡି କିଲ ତିରିଶ ଟଙ୍କା କଖାରୁ କିଲ ଚାଳିଶ ଟଙ୍କା। ଏ ଏମତି ସବୁ କିଲ ହିସାବରେ ସବୁ ଉଁ ଦେଇଥାନ୍ତି ଗ୍ରାହକ ମାନଙ୍କୁ ଆଉ ଯୋଉ ଦିପଇସା ଆସିଥାଏ ତାକୁ ନେଇକି ପରିବାରର ପ୍ର ପ୍ରତିପୋଷଣ କରିଥାନ୍ତି ତେଣୁ ଆଉ ଆ ଆପଣଙ୍କର ଜମିରେ ସବୁ ବି ଆମର ଏପଟେ ସବୁ ବିରି, କୋଳଥ ଆଉ ଚିନାବାଦାମ, ମୁଗ ଇତ୍ୟାଦି ଆଉ ଧାନ ସବୁ ଫସଲ କରାଯାଇଥାଏ। ଯଥା ବିରିରେ ବହୁତ ଅମଳ ଭଲ ହୋଇଥାଏ ବିରି ବିରି ଆଜ୍ଞା କୁହନ୍ତୁ ଆପଣଙ୍କ ଆଡେ ସବୁ ଜମିରେ କଣ କଣ ଚାଷ କରାଯାଇଥାଏ?
ଧର ଆଗରୁ ବିରି ଲଗଉଥିଲେ ଏବେ ତ ଲୋକ ବିରି ଲଗଉନାହାଁନ୍ତି ଏବେ ଆମର ମୁଗ ମୁଗ ଚାଷ କରୁଛନ୍ତି ମୁଗ ଆଉ କୋଳଥ ବିରି ତ କହୁଛନ୍ତି ବିରି ତ ଏଇନା ରେଟ୍ ବିରି କେ ଏକରେ ଲଗଉନି ନା ମୁଗ କୋଳଥ। କୋଳଥ ବର୍ତ୍ତମାନ ଚାଲିଚି ପଞ୍ଚାବନ ମୁଗ ବର୍ତ୍ତମାନ ଚାଲିଚି କେତେ ନା ବାଷ ଟିଏ ଅଠଷଟି ଏମତି ରେଟ୍ କେତେବେଳେ କମୁଚି କେତେବେଳେ ବଢୁଚି ଏଇଆ ଚାଲିଚି।
ବୁଝିଲି ଆଜ୍ଞା ଆଜ୍ଞା ଆମ ଏପଟେ ବ ବର୍ତ୍ତମାନ ଆମ ଏପଟେ ବିରି କିଲୋ ପ୍ରତି ଏଁ ପ୍ରାୟତଃ ଶହେ କୋଡିଏ ଆଉ ମୁଗ ଉଁ ଅଶି ଟଙ୍କା ଚାଲିଚି। ତେଣୁ ଆପଣ ବର୍ତ୍ତମାନ ଆମର ଘରେ ବି ବିରି ଆମର ଦି ବସ୍ତା ବାପା ରଖିଚନ୍ତି। ସେଇ ବିରିକି ଆମେ ରଖିଚି ଭବିଷ୍ୟତରେ ଆମର ଆରବର୍ଷ ଆମେ ତାକୁ ବିହନ ପକେଇବୁ ସେଇ ବିହନ ଆଉ ଯାହା ରହିବ ଘରର ଖର୍ଚ୍ଚ ଯେମିତି କିି ରାତିରେ ଚକୁଳି ପିଠା କରି ଖାଇବୁ ଚକୁଲି ପିଠାଟି ମୋତେ ବହୁତ ଭଲ ଲାଗେ ଯେ ଆପଣଙ୍କୁ ଚକୁଳି ପିଠା କେମିତି ଲାଗେ?
ହଁ ମତେ ଚକୁଳି ପିଠା ବହୁତ ଭଲ ଲାଗେ ଖାଲି ବିରିରେ ହେଇଥିଲେ ଭଲ ଲାଗିବ। ଖାଲି ଚକୁଳି ଯୋଉ ଆମର କଣ ଚାଉଳ ଟିକେ ଅଧିକା ଦେଇଦେଲେ ମୋତେ ଭଲ ଲାଗେ ନା ଯଦି ଟିକେ ବିରି ଟିକେ ଅଧିକା ଭାଗ ଟିକେ ଦିଆ ହେଇଥିବ ଟିକେ ପିଠାଟା ଖାଇବାକୁ ଭଲ ଲାଗେ ଏଇ ଯୋଉ ଚାଉଳ ପୁରେଇକି ବେଶୀ ଦେଇଦେଲା ଠୁ ସେ ପିଠା ଖାଇବାକୁ ମୋତେ ଆକଚୁଆଲି ଭଲ ଲାଗେ ନା ଯଦି ବିରି ଟିକେ ଅଧିକା ହେଇଥବ ମୋତେ ଖାଇବାକୁ ଭଲ ଲାଗେ ନହେଲେ ନାଇଁ। ଆଉ ବରା ଟିକେ ଆଉ ବ ବିରି ବରା ଟିକେ ଛଣା ହବ ସେ ଟିକେ ଭଲ ଲାଗେ ଖାଇବାକୁ। ହଁ।
ଆଜ୍ଞା ଆପଣ ଯୋଉ ବିରିି ବରା ଟିକି ଚୁଲିରେ କରନ୍ତି ଚୁଲିରେ ଯୋଉ କରନ୍ତି ଜାଳେନୀ ଆମର କଣ ଗାଈର ଗୋବର ଖ ରେ ଯୋଉ ଘଷି ଗୁଣ୍ଡା କରାଯାଏ। ତା ତାକୁ ଜାଳନ୍ତି ନା ଗଛର ଡାଳ ଯ ଗ ଅ ଡାଳକୁ ସବୁ କାଟିକି ତାକୁ ଗଛର କୁ ଜାଳନ୍ତି କଣ ଜାଳ
ନାଇଁ ନାଇଁ ଯୋଉ ଆମ ଗୁଣ୍ଡା ଘସି ସେ ଯା ଜାଳୁ କାଠ ବି ଜାଳୁ ଯାହା ଯେତେବେଳେ ଥବ ତାକୁ ମିଶେଇକିରି ଆମେ ଜାଳୁ ଆଉ।
ନିଶ୍ଚିନ୍ତ ଆପଣଙ୍କୁ ସବୁ ଜଳଖିଆରେ ବରା ତଥା ଆଳୁଚଅପ ଆ ପିଆଜି ଏସବୁ ଖାଦ୍ୟ ଖାଇବାକୁ ଭଲ ଲାଗେ।
ହଁ କଣ କହିଲେ ଶୁଭୁନି।
ଆଜ୍ଞା ମୁଁ କହିଲି
କୁହନ୍ତୁ।
ବିରି ବରା ଆ ଆଉ ଆଳୁଚପ୍।
ହଁ ସିଏ ତ ଆମକୁ ବହୁତ ଭଲ ଲାଗେ ଖାଇବାକୁ କିନ୍ତୁ ଆମେ ଦେଖିକିରି ଖାଉ ଆଉ। ମାନେ କେତେବେଳେ ମନ ହେଲା ମାନେ ସଦାବେଳେ ଖାଇଲେ ଦେହ ଖରାପ ନା ଆମେ କେତେବେଳେ ସଞ୍ଜ ବଳେ କେତେବେଳେ ମନ ପଇଲା ସାଙ୍ଗସାଥି ହେଲେ ଆମେ ଟିକେ ଯାଇକିରି ଖାଉ ଆଉ।
ଆଜ୍ଞା ନିଶ୍ଚିନ୍ତି।
ହୁଁ। କୁହନ୍ତୁ।
ଜଳଖିଆ ଦୋକାନ ପାଖପାଖି ଅଛି କି।
ହଁ ଆମ ଏଠି ପାଖରେ ତ ଦୋକାନ କହିବାକୁ ଗଲେ କେଇଟା ଦିଟା ତିନିଟା ଚାରିଟା ପାଞ୍ଚ୍ ଛଅଟା ଦୋକାନ ଅଛି ଆମ ପାଖରେ ଆମ ଗାଁ ପାଖା ପାଖି ସବୁ ଦୋକାନ ସବୁ କରି ଗଲେଣି ଆଗରୁ ତ ନଥିଲା। ଏବେ ସବୁ ବ୍ୟବସାୟ ସବୁ ଆଉ ଚାକିରି ଫାକିରି ନାହିଁ ନା ଏସବୁ କି କିଏ ବରା ଦୋକାନୀ କିଏ ସବୁ ବିଭିନ୍ନ ପ୍ରକାର ଦୋକାନୀ ସବୁ କିଏ ଅଁ ଡାଲି ଚାଉଳ ଏଇସବୁ ଦୋକାନ ଆଉ ଆଗରୁ ନଥିଲା ଏବେ ସ ତୁ ହେଇଗଲାଣି ଆଉ ଆଗ ସବୁ ଦୋ ଲୋ ଆମେ ଆଗରୁ ଆଗ ସବୁ ଯାଉଥିଲୁ ଆଣିବାକୁ ଦୂରୁକୁ। ଏବେ ସବୁ ପାଖକୁ ସବୁ ସେ ମାନେ ହେଇଗଲାଣି।
ନିଶ୍ଚିନ୍ତ ଆମର ଆମ ଆଜ୍ଞା ଆମର ଆମ ପାଖ ପାଖରେ ଆମର ଗ୍ରାମ ପାଖରେ ଗୋଟେ ଛୋଟ କୁଡ଼ିଆଟି ଅଛି ସେ କୁଡ଼ିଆରେ ଗୋଟେ ଲ ମଣିଷ ଆସି ମୋ ଜେଜ ହିସାବ ପିଆଜି ଆଳୁଚପ୍ ସବୁ ଜଳଖିଆ ଦୋକାନ କରିଛନ୍ତି ଲୋକମାନେ ସନ୍ଧ୍ୟା ହେଲେ ସବୁ ଏଠି କଆସି ବସୁଛନ୍ତି ଆଉ ଜଳଖିଆ ଖାଉଛନ୍ତି ବହୁତୁ। ଭଲ ଲାଗୁଅଛି ଆଉ ଆମ ଗ୍ରାମର ଶେଷ ଭାଗରେ ଗୋଟିଏ ପାଲା ମଣ୍ଡପ ଅଛି ସେ ପାଲା ମଣ୍ଡପଟିରେ ଲୋକମାନେ ବସିକିଛନ୍ତି ସେଠି ସବୁ ବହୁତ୍ କଥାବାର୍ତ୍ତା ହଉଛନ୍ତି ଆମର ପାଲାଟି ଆମର ଏଇ ଏପ୍ରିଲ ମାସରେ ଅନୁଷ୍ଠିତ ହୁଏ ପାଲାଟି ତିନି ଦିନ ଧରି ହୁଏ ବହୁତୁ ବଡ ବଡ ଅଁ ଗାୟକ ଆସି ସେଠାରେ ପାଲା କରିଥାନ୍ତି ଆପଣଙ୍କୁ ପାଲା ଦେଖିବାକୁ ଭଲ ଲାଗେ।
ହଁ ଆମକୁ ସେମିତି ପାଲା ଦେଖିବା ସବୁ ଛୁଆ ଆଜିକାଲି ପିଲାମାନେ ତ ପାଲା ଦେଖିବା ଏତେ ଭଲ ପାଆନ୍ତିନି। ଖାଲି ଟିକେ ନା କୁ ଟିକେ ସୋଲା ମଟର ପାମ୍ପଡ ବିକ୍ରି ହଉଛନ୍ତି। ଖାଇବା ସେଇ ବାହାନା ରେ ଟିକେ ଯାଇକିରି ଟିକେ ବସିବା ପାଲା କଣ ଆଉ ଆଜିକାଲି ପିଲା ବୁଝୁଛନ୍ତି ଭାଇ କହିଲେ।
ନାଇଁ ନାଇଁ ନିଶ୍ଚିନ୍ତ ନିଶ୍ଚିନ୍ତ ପାଲାକୁ ଏ ସବୁ ଆମର ପୁରାତନ ସଂସ୍କୃତି।
ହଁ ପୁରାତନ ସଂସ୍କୃତି ଯେ ଏବେ କେ ବୁଢା ବୁଢାକାଳିଆ ମାନେ ବୁଢା ବୁଢୀ ଯାଇକି ବିସିକି ଆଗେ ପାଲ ପକେଇ ଦେଖୁଥିଲେ ଏବେ ବି ବୁଢା ବି ଆଉ ଏତେ ନାହାନ୍ତି କହିବାକୁ ଗଲେ କମିଗଲେ ସେ ଯୋଉ ମଧ୍ୟମ ଧରଣ ଲୋକ ସେ ହୁଁ ପାଲା ଯାଇକି ଦେଖୁଚନ୍ତି, ନା କଣ ଭାଇ ଭୁଲ୍ କହିଲି?
ନା ଠିକ୍ କଥା, ଆପଣ ପାଲା ସହିତ ଆମର ପୁରା ତନ ଘୋଡ଼ା ନାଚ ଛଉ ନୃତ୍ୟ ଏସବୁ ଦେଖିବାକୁ ଭଲ ପାଆନ୍ତି।
ସେଗୁରା ଆଗେ-ଆଗେ ମୁଁ ଘୋଡା ନାଚ ଦେଖିବା ବହୁତ୍ ଭଲ ପାଏ, ଆମେ ସାଙ୍ଗ ସାଥି ଯାଉବିି ଘୋଡା ନାଚ ଦେଖିବାକୁ ମାନେ ଅନ୍ୟ ଗାଁ କୁ ଦେଖିବାକୁ ସେ ଚାଲି-ଚାଲି ଲୋକ ଯାଆନ୍ତି ଦେଖିବାକୁ ଏବେ ଘୋଡା ନାଚ ଦୋ ଦିନ ଚାଲ ଆମ ଯିବା ବୁଲିବା ସବୁ ଖାଲି ସବୁ ପାଖେରେ ମିଳିଗଲା ହଁ ଆସିକି ଡେଲି ଆମର ସବୁ ମାନେ କଣ ସବୁ ଦେଇ ଯାଉଚନ୍ତି ଗାଁ ଗହଳିରେ ତ ମଗେଇଲାଠୁ ଆଣି ଦେଇ ଯାଉଚନ୍ତି। ସୁବିଧା ହେଇଗଲା ଆଙ୍କ ପେଇଁ। ଏଇସବୁ ହେଇଗଲାଣିି ଆଉ କଣ, ପିଲାଙ୍କ ପ୍ରତି ସବୁ ସୁବିଧା ହେଇଗଲା ଆଉ ସିଏ ଆଉ
କେତେ ଆମେ ଅସୁବିଧା ସମ୍ମୁଖୀନ ହେଉଚେ।
ହୁଁ।
ତେଣୁ ଏ ଆମେ ଯୁବପିଢି ମାନଙ୍କୁ ସଚେତନ କରିବାକୁ ପଡିବ, ପୁରାତନ ଜିନିଷ ଯଥା ପାଲା ଛଉ ନୃତ୍ୟ ଏ ଘୋଡ଼ା ନାଚ ଏସବୁ ତାଙ୍କ ବିଷୟରେ ଆମୁକୁ ବୁଝେଇବାକୁ ପଡିବ। ଆଉ ଆମର ବୟସ୍କ ଲୋକମାନେ ବୃଦ୍ଧ ବୃଦ୍ଧା ମାନେ ଦେଖୁଥିଲେ। ନିଶ୍ଚିନ୍ତ।
ଆଜିକାଲି ଯୁବପିଢି ମାନେ ଆମେ ବୁଝେଇଲେ ତ ହବନି ନା, ସେ ନିଜେ
ଆଜ୍ଞା।
ବୁଝିବାକୁ କଲେ ଠିକ୍ କଣ କଲେ ଭୁଲ୍ ଆମେ ତ ବୁଝେଇଦବା ସେ ଖାଲି ହଁ ହାଁ ମାରିଦବେ ସେ ଆମେ ବୁଝେଇଦେଲେ ହଁ ହାଁ ମାରିଦେଲେ ନ ହବକି, ସେ ବୁଝିବା ଦରକାରେ। ଜଣେ ମତେ କଣ କହୁଚି ବଡ ଭାଇ ହିସାବରେ କହୁଚି କି ମୁଁ ଯୋଉ ହିସାବରେ ମତେ କହୁ। କି ନାଇଁ ଆମେ ଏଟା ଠିକ୍ କହୁଚି କି ଭୁଲ କହୁଚି ଆମେ ଆଗ ତାକୁ ଗ୍ରହଣ କରିବା, ଆମେ ଯଦି ତା କଥା ଶୁଣି ବାନି ମାନି ବାନି ଭୁଲ କାହାର? କ୍ଷେତି କାହାର ଆମର ହବ।
ନିଶ୍ଚିନ୍ତ-ନିଶ୍ଚିନ୍ତ ଆମ ଆଗାମୀ ପିଢି ବ ଅନ୍ଧାକାରକୁ ଠେଲି ହେଇ ଯାଉଚନ୍ତି। ଆଜ୍ଞା ନିଶ୍ଚିନ୍ତ, ତେଣୁ ଆମେ ଆମକୁ ସତ ର୍କ ରହିବେ ଆମକୁ ରହିବାକୁ ପଡିବ, ଆଉ ଏଇ ସବୁ କଳା ସଂସ୍କୃତିକୁ ଲୋପ ପାଇବାକୁ ବସି ଲାଣି ତେଣୁ ଆମେ ତାକୁ ପୁଣି ତାକୁ
କରିବାକୁ ସବୁ ଗାଁ ଗହଳିରେ ଏଇ ସବୁ ଅଁ ଯେ ଘୋଡ଼ା ନାଚ ହଉ କି ପାଲା ହଉ ସେଗୁରାକୁ ସେ ଅନୁଷ୍ଠାନକୁ ସବୁ ବଞ୍ଚେଇକି ରଖିବାକୁ ପଡିବ। ତେଣୁ ଆପଣ ବି ମୋ ସହିତ ଅଁ ସହଯୋଗ କଲେ ମୁଁ ବି ଆପଣଙ୍କ ଗ୍ରାମରେ ନିଶ୍ଚିତ ଗୋଟିଏ ପାଲା ମଞ୍ଚ ତିଆରି କରିପାରିବି।
ନିଶ୍ଚିନ୍ତ ମୁଁ ତମୁକୁ ସହଯୋଗ କରିବି ଯାହାବି ମୋ ଦ୍ଵାରା ହବ ସହଯୋଗ କରିବି ମୁଁ ମନା କରୁନି। କିନ୍ତୁ ତମେ କହିବା ଦରକାରେ ସେଇ ସମୟରେ କୋଉ ସମୟରେ ତମ ପାଖେରେ ଅର୍ ର୍ଥ ଅଛି ନାହିଁ ଆଗରୁ ଟିକେ ଆଗରୁ
ଏକ ଗ୍ରାମକୁ ଆ ଆଉ ଦି ଦିନ ପରେ ଯିବି ଆପଣଙ୍କ ଗ୍ରାମର ଗ୍ରାମବାସୀ ମାନେ ବସିକି ଗୋଟେ ବୈଠକ କରିବା, ବୈଠକରେ କେମିତି କଣ ହବ ସେ ବିଷୟରେ ଆଲୋଚନା କରିବା। ଆଜ୍ଞା। ନିଶ୍ଚିନ୍ତ। ଆପଣଙ୍କ ଗ୍ରାମରେ ମତେ ଗୋଟେ ଜାଗା ଦେବେ କି ମୁଁ ମଣ୍ଡପ କରିବା ପାଇଁ, ପାଲା ମଣ୍ଡପ କରି
ଯେତବଳେ ଆପଣ ଯ
କୁହନ୍ତୁ।
ଜଣେଇବେ ଆମକୁ ଯେତେବେଳେ ଆମକୁ ଜଣେଇବେ, ହ୍ୟାଲୋ। ଆମକୁ ଯେତେବେଳେ ଜଣେଇବେ ଯିବା କଥା, ଆଗକୁ ଟିକେ ଆଗୁ-ଆଗୁ ଟିକେ ଜଣେଇଦେବେ, ଜଣେଇଲେ ଆମେ ଜାଣିଲେ ଯାହା କରିବୁ। ତମ ନ ଜଣେଇବେନି ନ ଜଣେଇକି ତମେ ଆସିଯିବେ।
ନିଶ୍ଚିନ୍ତ ମୁଁ ଜଣେଇକି ଆପଣଙ୍କ ପାଖକୁ କୁ ଯିବି ନିଶ୍ଚିନ୍ତ ଆପଣଙ୍କର ସମୟ ବି ହେଇଯିବଣି ଆପ ଆପଣ ଯିବେ କହୁଥିଲେ ଗାଧୋଇବା ପାଇଁ ଆପଣ ଯାଆନ୍ତୁ ନିଶ୍ଚିନ୍ତ।
ନାଇଁ ମୋର ତ ସମୟ ହେଇଲାଣି ମୋର ଗୋଟେ ସାଙ୍ଗ ଟା ଫୋନ କରିଥିଲା, ଆଉ ମୁଁ ଯାଉଛି କହ ଫୋନ ଟେ କ ଖାଇକିରି ମୁଁ ଯିବି ଆଉ ମୁଁ ର-ଉ ରହୁଛି।
ଆଜ୍ଞା ନମସ୍କାର ଆଜ୍ଞା।